ହ୍ୟାଲୋ।
ହ୍ୟାଲୋ।
ହଁ ଦେଇ କଣ କରିଥିଲ କି?
ଏଇ ଏଇ ଛାତ ଉପରେ ଟିକେ ପବନ ଖାଉଥିଲି।
ଓ ହୋ ଆଉ କଣ କହିଲ। ଆଜି ଆଜି ଆମର ହେଇଥିଲା ଆଜି ଦିନରେ ଆମର ହେଇଥିଲା କଣ କହିଲ ଆଜି ଜାଣିଛ ତ ଗରମ ହଉଛି କେମିତି ମାନେ ଗରମ ଭାତ ତ ଖାଇ ହଉନି। ତ ପଖାଳ ଭା ତ ତା ସହିତ କଣ ହେଇଥିଲା କହିଲ ଶାଗ ଆମର ବାଡିରେ ବଢିଆ ଶାଗ ହଉଛି ଛନ ଛନିଆ ଶାଗ କରିଥିଲା ବୋଉ ଆଉ ତା ସହିତ ବଡ଼ି ବିଲାତି ଚୁରା ନା ମୋତେ ବହୁତ ଭଲ ଲାଗେ ବଡ଼ି ବିଲାତିର ଯୋଉ ଚଟଣିଟା। ସେଟା ହେଇଥିଲା ଆଉ ହଉଛି କୁନ୍ଦୁରୀ ଆଳୁ ଭଜା ହେଇଥିଲା। ଆଉ ତା ସହିତ ହେଇଥିଲା କଣ କହିଲେ ଯୋଉ ବୋଇତାଳୁ ଫୁଲର ଯୋଉ ବୋଇତାଳୁ ଫୁଲର ଯୋଉ ଛଣା ଟା ନୁହଁ ସେଇଟା ହଁ। ସେଇଟା ମୋର ଭାରୀ ଫେବୁରେଟ୍ ଆଉ ସେଇଟା କେତେ ଦିନ ହେଲା ଖାଇନଥିଲି ଆଜି ଖାଇଥିଲି ଆଣିକି ଆଉ ଗୋଟେ ଜାଗାରୁ ଆଉ।
ହଁ ଏ ବେ ତ ଫୁଲ କଣ ବାଡିରେ ହେଇଛି ନା ନା ମାର୍କେଟ ରେ ମିଳୁଛି?
ନା ନା ବାଡି ରେ ଆମର କଣ ମାର୍କେଟ ଆମେ ତ ତମେ ଜାଣିଛ ଆମେ ତ ଗାଁରେ ରହୁଛୁ ତମ ଭଳିଆ ଆମେ କଣ ସହର ବଜାର ଲୋକ ଆମେ ତ ଗାଁ ରେ ରହୁଛୁ ଆମର ସବୁ ଘର ପାଖରେ ମିଳୁଛି। ହିଁ
ସେଥିରେ ଆଠ ଦଶଟା ପୁଳା ଥିବ।
ହଁ ବା ଆଉ ଆମ ବାଡିରେ ଦଶଟା ବେରସୁଗାଁ ଗଛ ଅଛି ଆଉ ଖାଲଟାରେ କଣ ହଁ ଆମ ବାଡିରେ ଭେସୁଆ ଗଛ ଅଛି ପୁରା ଆଉ ଆମର ଏଠି ଘର ପାଖରେ ବି ଗୋଟେ ବହୁତ ବଡ ଭେରସୁଙ୍ଗ ଗଛଟା ଅଛି ବହେ ମାନେ ବହୁତ ବହୁତ ହଉଛି ସେଠି ଭେରସୁଙ୍ଗା।
ମାନେ କଣ କୁହନିକି ତମକୁ ଦଶଟା କି ଦଶ କି ଏଗାରଟା ବାର ବାରଟା ଭି ତାରେ ମାନେ କହୁଛି ସେତିକି ଥିବ ସେ ଦଶ ଟଙ୍କା ନେବେ ଆଉ ବୋଇତାଳୁ ଫୁଲ ଯେଉଁ କହୁଛ ସେଇଟା ପନ୍ଦରଟା ଆସିବ ଠିକ୍ ଠିକ ପନ୍ଦରଟା ଆସିବ ତାକୁ ନେବେ କୋଡ଼ିଏ ଟଙ୍କା। ଆଉ ସୁଜନା ସୁଜନା ଶାଗ ତ କିଣିକି ଆଣିବୁ ଯଦି ଗୋଟେ ବିଡ଼ା ସିଏ ବି କୋଡ଼ିଏ ଟଙ୍କା।
ହଁ ସହରରେ ବଜାରରେ ରହିଲ ମାନେ ଟାଉନରେ ରହିଲ ମାନେ ସେଠି ତମର ସବୁ କଥାରେ ପଇସା।
କଣ କନି ଇଏ ଯେତେବେଳେ ଯାଆନ୍ତି ଯୁଆଡେ ଯେତେବେଳେ ଦେଖିବେ ଭେସୁଆଁ ପତ୍ର କି ଯୋଉଠି ଦେଖ ଦେଖିବେ ସେଇଠୁ ନେଇଆସିବେ ଗୋଟେ ପଲିଥିନି ନେଖା ପୁରା। ଯୋଉଠି ମିଳେ। ଯୋଉଠି ଥର କୋଉଠି ଗୋଟେ ପାଖିଆ କୁଆଡେ ଯାଇଛନ୍ତି ଯଦି କୋଉଠି ଗୋଟେ ମିଳିଗଲା ଭେସୁଗାଁ ପତ୍ର ସେ ନେଇ ଆସିବେ। କାହିଁକ ମାନ ଭେଷୁଆ ପତ୍ରଟାର ବହୁତ ଅଛି ତାର ଉପକାର ଅଛି ଦେହ ପାଇଁ ତମେ ଖାଲି ଭେସୁଂଗା ପତ୍ର ଖାଇପାରିବ ଛଅ ସାତଟା ଆଉ ତ ତରକାରୀ ପତ୍ରରେ ପଡ଼ିଲେ ତ ଆହୁରି ବାସ୍ନା ହବ।
ହଁ ବହୁତ ବାସେ ଯୋଉଟା ହୁଏ ଡାଲମା ଟା ମତେ ବଢିଆ ଲାଗେ ଯଉଟା ଭେରସୁଙ୍ଗ ପତ୍ରରେ ଛ ମାନେ ଇଏ ହେଇଥିବ କଣ କହିଲ ବଘରା ହେଇଥିବ।
ଡାଲମା ହଁ ଡାଲମାରେ ଯେଉଁ ଗୋଟା ଲଙ୍କା ଆଉ ଫୁଟଣ ଆଉ ଟିକେ ଅଦା ଖାଲି ଛେଚିକି ପକେଇ ଦେଇଥିବେ।
ହଁ ଭାରି ଟେଷ୍ଟି ଲାଗେ, ଆଉ କଁ କଇଲ ମୁଁ କର୍ କରିଥିଲି କଣ ପାଇଁ ଜାଣିଚ ନା। କଁ ପାଇଁ କହିଲ, ଏଇ ଯୋଉ ଏଥର ତ ଆମେ କଣ କହିଲୁ ଆମେ କିଛି ଜଣ ସାଙ୍ଗ ମିଶିକି ଯାଇଥାନ୍ତୁ ଗୋଟେ ଜାଗାକୁ।
ହାଲୋ।
ହଁ ହାଲୋ।
ଆରେ ମୋର ଟିକେ, ନେଟ୍ ୱାର୍କ ତମର ଅଛି ତ? ଆରେ ହଁ, ମୁଁ ଭାବିଲି ନେଟ୍ ୱାର୍କ ନାହିଁ ବୋଲି ମୁଁ ଫେର୍ ଆଡେ ଟିକେ ପଳେଇ ଆସିନି।
ଓହୋ, ନା ନା। ଏଇ ଯୋଉ କଣ କହୁଥିଲି କହିଲ, ମୁଁ କହୁଥିଲି କି, ଆମର ତ କିଛି ଜଣ ସାଙ୍ଗ ଆମେ ଭାବିଚେ ଧର ମିଶିକି ଯିବା ପାଇଁ ଗୋଟେ ଜାଗାକୁ ବୁଲିଆ ପାଇଁ। ତ କ କଣ କହିଲ କିଛି ଗୋଟେ ଦର୍ଶନୀୟ ଜାଗାକୁ ଯିବା ପାଇଁ, ଆମେ ମୁଁ ଏଠି ଆମର କଣ କହିଲ ଯୋଉଠି ଆମର ଟିକେ ନ୍ୟାଚୁରାଲ୍ ଜାଗା ଗୁଡାକୁ ଆମେ ଯାଇଚୁ ଯେ, କିନ୍ତୁ ଆମେ କୋଉଠି ଏମିତି ଭଲ ମନ୍ଦିର ଦର୍ଶନୀୟ ସ୍ଥାନ ଯାଇନୁ। ମୁଁ କହିଲି ତମେ ତ ସବୁ ଯାଇଚ, ଏତେ ସାରା ମନ୍ଦିର କୁ ସବୁବେଳେ ଯାଅ ମୁଁ ଦେଖିଚି ଷ୍ଟାଟସ୍ ପକାଅ ତ ମୁଁ କଇଲି କଇଲି ତାଙ୍କୁ ପଚାରେ କଣ କୋଉ ଜାଗାକୁ ଗଲେ ଟିକେ ଭଲ ହବ।
ଆମେ ତମେପ୍ ପାଖିଆ ଯିବ ନା ଦୁରିଆ ଯିବ, ପାଖିଆ ଗଲେ ଆମର ପାଖିଆ ମାନେ ପାଖରେ ଅଛନ୍ତି। ବିରଜା ଅଛନ୍ତି, ଛତିଆ ଅଛନ୍ତି। ଆଉ ମହାବିନାୟକ, ଆଉ ଏଠି ଗୋଟେ ପାର୍କ ବି ଅଛି, କୁସୁମ୍ ପାର୍କ ଅଛି ଗୋଟ୍ ଟେ ମେଡ଼ିକାଲ୍ ପାଖରେ ଅଛି, ମେଡ଼ିକାଲ୍ ପାଖରେ ଅଛି ସେ ପାର୍କଟା। ତମେ ଦିନରେ ଗଲେ ଏତେ ବାଗଲାଗିବନି ସେ ପାର୍କ।
ହଁ।
କିନ୍ତୁ ରାତିରେ ତମେ ପୁରା କହିବ ମୁଁ ସେ ଜାଗାରୁ ଛାଡ଼ିକି ଆସିମିନି। ଆଉ ସିଏ ବି ପାର୍କ ଆଗକୁ ଅଛି ମନ୍ଦିର, ବିରଜା ମନ୍ଦିର ଅଛି, ବିରଜା ମନ୍ଦିର ଯାଇଛନି ନା?
ବିରଜା ମନ୍ଦିର ନାଁ ମୁଁ ଯାଇନି, କିନ୍ତୁ ମୋ ସାଙ୍ଗ ଯୋଉମାନେ ନୁହଁ, ସେମାନଙ୍କ ଭିତରୁ କେତେ ଜଣ ଯାଇଚନ୍ତି। ତ ସେମାନେ ବିରଜା ମନ୍ଦିର କୋ, ମେ ବି ମନା କରିପାରନ୍ତି, ସେମାନେ କହୁଥିଲେ ଆ, କୋଉଠି ଗୋଟେ ଯିବା ଯୋଉଠି କି କେହି ଯାଇନାହାନ୍ତି ଏତେ, ମାନେ ବହୁତ୍ କମ୍ ଲୋକ ଯାଇଥିବେ, ସେଇଭଳିଆ ଗୋଟେ ମନ୍ଦିର।
ଓହୋ, ନା ବିରଜା ମନ୍ଦିର ବହୁ ସୁନ୍ଦର ହେଇଚନ୍ତି। କେତେବେଳେ ଆସିଲେ ଦେଖିବ, ସେ ତମକୁ
ପଳେଇବୁ ବିରଜା ଭାଟେ, ଆମେ କଣ କଇଲ ବୁଲିକି ଯାଇକି ଆମେ ଭାବିଚୁ ବୁଲି ବୁଲାକି ଆସିବୁ ଭଲରେ, ପୁରା ମାନେ ଗୋଟେ ଦିନ ରାତି ହଉ ପଛେ ବୁଲିକି ଆସିବୁ।
ହୁଁ। ନା କଣ କୁହନି, ତମେ ଯଦି କୋଉ ପର୍ବପର୍ବାଣୀରେ ଯିବ ଯୋଉ ଜାଗାକୁ ସିପ୍ ସେଠି ବହୁତ୍ ଭିଡ଼ରେ ତମେ କିଛି ବି ଦେଖିପାରିବନି।
ହୁଁ।
ତମେ ଯଦି ମାନେ ପର୍ବପର୍ବାଣୀ କିନି କେଦାରନାଥ ହେଇଚି, ଆମେ ଯାଇଥିଲୁ ଆରଥର। କେଦାରନାଥ ଯାଇଥିନୁ, ମାନେ ଏତେ ବଡ଼ ଲାଇନ୍ ହେଇ ଚି ଯେ, ଆମେ ଅଢ଼େଇ କିଲୋମିଟର ପଛକୁ ଫେରିନୁ ଆର ବର୍ଷ ରଜକୁ ଯାଇଥେନୁ। ମାନେ ମିନି କେଦାରନାଥ୍ ହେଇଛନ୍ତି, ହୁଁ।
ହଁ ହଁ ମୁଁ ସେଇଟା ଶୁଣିଚି ଏବେ, ସମସ୍ତେ ଯାଇକି ଗତ ଥର ରଜରେ ସବୁ କଣ କହିଲ ଷ୍ଟାଟସ୍ ଫାଟସ୍ ଦେଇଥିଲେ ଯେ ମୋ ଭାଇ ବି ଯାଇଥିଲା ସେଇଠିକି ମୁଁ ଦେଖିଛି। ସେଠିକି ବି ଗଲେ ହୁଅନ୍ତା ଯେ।
ମାନେ କଣ କହୁନି ଯେମିତି ଯେମିତି କେଦାରନାଥ ଏଠି ହଉଛନ୍ତି ମିନି କେଦାରନାଥ ଯେମିତି କୈଳାସ ପର୍ବତ୍ ତ ଇଏ ସିଏ ଏଇଠି ବି ସେମିତି ହେଇଛି। ସବୁ ହେଇଛି ମାନେ ସେଠି ଟିକେ ବଡ଼ ଏଠି ଛୋଟ ଛୋଟ।
ତାପରେ ହଉଛି ତମେ ଯଦି ରଜ ସମୟରେ ଆମେ ଯାଇଥିନୁ ନା ଆର ବର୍ଷ କହୁଥିନି, ଆମେ ପୁରା ଅଢ଼େଇ ଅଢ଼େଇ କିଲୋମିଟର ଦୂରରେ ରହିନୁ ଟିକେଟରେେ ତାପରେ ଆମେ ଫେରିକି ପଳେଇ ଆସିନୁ ମୁଁ ନା ଆଜି ଆଉ ଦର୍ଶନ ହୋଇପାରିବନି। ଆଉ ଏତେ ଭିଡ଼ରେ ଛୁଆଙ୍କୁ ନେଇକି ତମେ ଆମେ ଯାଇଁକି ଆସ୍ ପାରିବନି। ଆମେ ରଜ ସରିବା ପରେ ଯାଇକି ଗନୁ। ଦେଖିକି ଆସିନୁ ଭଲରେ ହେଲା ସେତେବେଳେ ପୁରା ଫାଙ୍କା।
ଆଚ୍ଛା। ନାଇଁ ଆମେ କଣ ଭାବିଛୁ କହିଲ ରଜତ ଆହୁରି ପନ୍ଦର ଦିନ ଅଛି ଆମେ ଭାବିଛୁ ପରେ, ପୂର୍ବରୁ ଯିବୁ ଟିକେ ଆଉ ରଜ କାହିଁ ଯିବୁ। ଆମେ ବି ସେଇୟା ଆମର ସେ୍ କିଛି ଏମିତି ବାର ନାହିଁ ମାନେ ବହୁତୁ ମାନେ ଇଏ ଟାଇମରେ କାହିଁକିନା ଏମିତି ଗଲେ ଏଞ୍ଜୟ କରିକି ଆସିପାରିବୁନି ତୁ କେମିତି ଖାଲି ଦର୍ଶନ କରି ଆସିବୁ, ଟିକେ ଭଲ କି ଜାଗା ତ ଦେଖିବୁ ନା ନାଇଁ। ସେମିତି ହେବନି ଯଦି ଆମେ ଗଲୁ ତ ସେଇଥିଆଇଁ ଆଉ କେଦାରନାଥ ଗୋଟେ ଭଲ ପ୍ଲେସ୍ ଆଉ କେଦାରନାଥ ଗଲେ ଆଉ କୋଉ କୋଉ ମନ୍ଦିର ସବୁ କହିଲ?
ଆଉ କେ ତାପରେ ଛତ୍ ତିଆ ଅଛନ୍ତି। ଛତିଆ ତ ସେଠି ଦେଖିଛେ ପୁରୀ ଯେମିତି ଜଗନ୍ନାଥ ସେଇଠି ବି ଅଛନ୍ତି ସେକେନ୍ଡ୍ ଠାକୁର।
ସେଠି ଠାକୁର ପୁରା ଖଣ୍ଡା ଧରିକି ବସିଛନ୍ତି। କିନ୍ତୁ ଛତିଆ ଗଲେ ବି ତମେ ଦେଖିପାରିବ ଠାକୁରଙ୍କ ଦର୍ଶନ ହେଇପାରିବ।
ଆଚ୍ଛା। ଆହୁରି ମୁଁ କଣ ଶୁଣିଥିଲି କହିଲ? ମୁଁ କ ଶୁନ୍ଥିଲି ଏଇଠି ଆମର ଗୋଟେ କୋଉଠି ଆଉ ଗୋଟେ ଭଲ କଣ କହିଲା ଅଛି ଗୋଟେ ଜଗନ୍ନାଥ ମନ୍ଦିର ଆଉ ଗୋଟେ କୋଉଠି ଅଛି? ଏଇ ଯୋଉ କୋଉଠି ଗୋଟେ ଶୁଣିଥିଲି ତ ବାଲେଶ୍ଵର ନା କୋଉଠି ଗୋଟେ ଜଗନ୍ନାଥ ମନ୍ଦିର ଅଛି?
ଆରେ ଏଇ ଗଡ଼ ମଧପୁର୍ ବି ଅଛି। ସେଠି ବି ଜଗନ୍ନାଥ। ଗଡ ମଧୁପୁର୍ ଅଛି। କଣ କୁହନି? ସେଠିକି ତମେ ଯିବ। ତମେ କହିବ ମୁଁ ଆଉ ସେ ଜାଗାରୁ ଆସିିମିନି ଏତେ ସୁନ୍ଦର ସିଏ ପୁରୁଣା ମାନେ ପୁରୁଣା ଯୁଗର ସେ ଯେଉଁ ସବୁ ତିଆରି ହେଇଛନ୍ତି।
ଆଚ୍ଛା।
ମାନେ ଆଉ ଏତେ କଲର୍ ମଲର୍ କଲର୍ ଦିଆ ନାହିଁ କିଛି ନାହିଁ, ସେ ଯେମିତି ପୁରୁଣା ଯୁଗରେ ଯେମିତି କଥା ସେ ସେମ୍ତି ସବୁ ଅଛି। ସେ ଚିତ୍ର ବିଚିତ୍ର। କିନ୍ତୁ ସେଠିକି ଗଲେ ତମେ ଦେଖିପାରିବ। ସବୁ କେତେ ସୁନ୍ଦର ପାହାଡ ଭଳିଆ ସବୁ ହେଇଥିବ।
ଆଚ୍ଛା। ଗଡ଼ ମଧୁପୁର୍।
ତମେ ବୁଲିକି, ଭଲ ଫଟୋ ଉଠେଇବା ପାଇଁ ବି ଭଲ ଜାଗା ଅଛି ସେଠି। ଆଜ୍ଞା।
ଆଚ୍ଛା। ମୁଁ କହିଲି ଏଇ ଯାଜପୁର ଜିଲ୍ଲାର ନାମର?
ହଁ ଆମ ଯାଜପୁର। ଆମ ଯାଜପୁରରେ ତ ବେଶୀ ହେଇଗଲାଣି ମହାବିନାୟକ ବି ସେମିତି। ମହାବିନାୟକ ତମେ ଯିବ ସେ ଯାଇକି ଗାଡି ରଖିଥିବ କି ନାହିଁ ସେଠି ଯୋଉ ମାନ୍କ୍ ଙ୍କଡ ମାନେ ସବୁ ଅଛନ୍ତି।
ହଁ।
ତ ମୋ ଭେନଡ୍ ଟାଣି ନେଇକି ପଳେଇବେ, ତମ ଓନି ଟାଣି ଦେବେ, ତମ କାନି ଟାଣିଦେବେ। ତମେ ଯଦି ଦିନ ମାନେ ଟିକେ ଶୀଘ୍ର ଯିବ ତାହେଲେ, ତମେ ଉପରେ ଯୋଉ ଠାକୁର ମେନ୍ ଠାକୁର ଅଛନ୍ତି। ତମେ ସେ ଯାଇଁକି ଉପରେ ଯାଇକି ଠାକୁରଙ୍କୁ ଦେଖିକି ଆସିପାରିବ। ଯଦି ଲେଟେ ଯିବ ତାହେଲେ ସନ୍ଧ୍ୟା ହେଇ ଯଦି ସନ୍ଧ୍ୟା ହେଇଯାଏ? ହେଇପ ସମସ୍ତେ ଆଉ ମାନେ ସେଇ ପାରିବେନି ନା ଜୋର ରେ ଜୋରରେ? କିଏ ଧୀରେ ଧୀରେ ଚାଲିବା।
ଆ
ଆଉ ତମେ ଯଦି ଟିକେ ଶୀଘ୍ର ଯାଇକି ପହଞ୍ଚିବ ତାହେଲେ ତୁମେ ସେ ଠାକୁରଙ୍କୁ ଦେଖିକି ଉ ପୁୁରମାନେ ତେରଶହ କେତେ ପାହାଚ ଅଛି ଏଠି ଉପରେ ଚଢ଼ିକି ତମକୁ ଯିବାକୁ ପଡ଼ିବ। ହ୍ୟାଲୋ? ହ୍ୟାଲୋ? ହ୍ୟାଲୋ? ହ୍ୟାଲୋ?